ହାଲୋ ହଁ। କଣ କରୁଚୁ?
କଣ କରିବି ବସିଥିଲି। ତମେ କୁଆଡେ ବାହାରୁ ଯାଇଥିଲ?
ମୁଁ ଯାଇଥିଲି ଆମର ଏଇ ଘର ପାଖରେ ମେଳା ପଡିଥିଲା ତ। ସେଇ ଯାଇଥିଲା ହରଚଣ୍ଡୀ ଙ୍କ ପାଖରେ। ହଁ ପଡ଼ିଛି ମାନେ ପଡିଛି ରଜ ବେଳଠୁ ପଡିଛି ସେ
ଉଁ ହୁଁ ହୁଁ ହରଚଣ୍ଡୀ ସେଟା ପୁଣି କଣ ଟା ଜାଗା ଟା।
ନା ହର ସ ଚଣ୍ଡୀ ମା ହରସ ଚଣ୍ଡୀ।
ଓ ଆଚ୍ଛା।
ହୁଁ ସେଠିକି ଯାଇଥିଲି ଏ ହରଚଣ୍ଡୀ ଦେଖି କ ପହରଦିନ ଯଉ କହିନଥିଲି ମୁଁ ଯାଉଥିଲି ମାମା କୁ ନେଇ ଯାଇଥିଲି ପହରଦିନ। ଆଉ ଆଜି ଆଜି ନନାକୁ ନେଇକି ଯାଇଥିଲି ଆଉ।
ଓହୋ ମେଳାରେ କଣ ସବୁ ଦୋଳି ଫୋଳି ପଡିଛି?
କଣ ଟା କଣ ଟା ଦୋଳି ଫୋଳି ପଡେନି ଦୋକାନ ବଜାର ପ୍ରବଳ। ଖାଲି ସେ ମିକି ମାଉସ ଗୁଡା ପଡିଚି।
ଆରେ ପାତ୍ରପଡାରେ ରଜ ମହୋତ୍ସବ ପଡଚି ପଡିଥିଲା।
ହୁଁ ହୁଁ ହୁଁ ହୁଁ ପାତ୍ରପଡା ଆମର ଯୋଉ ଇଏ ପାଖରେେ ଜାଣିଚେ ରଜ ପଡିଆ ରଜ ପଡିଆ ତ ଗୋଟେ ଆଉ।
ଥି ମାନେ ବହୁତ ବଢ଼ିଆ ବଢ଼ିଆ ଦୋଳି ପଡ଼ିଥିଲା।
ହୁଁ ହୁଁ ମୋ ଗୋଷ୍ଠୀ ପାଖରେ ପଡେ ବହୁତ ବଡ ବଡ।
ହଁ ବହୁତ ବଡ ବଡ ଦୋଳି ଯୋଉ ପଡିଥିଲା। ଏ ମାନେ ମୁଁ ଜଣଙ୍କ ସହିତ କଥା ହୋଉଥିଲି ସେ କହୁଥିଲି। ଯୋଉ ନମ୍ବର ତତେ ପଠେଇନି?
ହଁ ହଁ ହଁ ହଁ।
କୋ ଘର ହୋଉଚି ପାତ୍ରପଡା।
ଆଚ୍ଛା ପାତ୍ରପଡା? ଆଉ କେତୋଳେ ଯିବା ଥାଙ୍ଗ ଘରଆଡେ ବୁଲିକି ଆସିବା। ହଁ ସେଟା ବି କି ଅଜବ କଥା ମୁଁ କହିଥିଲି ବୁଲିକି ଆସିବି ଆଉ।
ତମ ହଁ ହଁ ତମେ କେତେ ବୁଲିକି ଆସିବ ସେଇଟା ମତେ ଜଣାଅଛି।
ହେ ଆଉ ଆଉ ତାପରେ ଏସବୁ କଥା। ସେଠି ଖାଇଲି ଚାଟ ଖାଇଲି ଆଉ ଚାଓମିନ ପାର୍ସଲ ଆଣଲି।
ହଁ।
ଆଉ ଆଉ ଉ ମଥୁରା କେକଆଣିଲି। ଲଙ୍କା ଚପ ଆଣିଲି ଆଉ ଦୋସା ଖାଇଲି।। ଆଉ ଆଇସ୍କ୍ରିମ ଖାଇଲି, ସଫଟି ଖାଇଲି। ଆଉ ଶକ୍ତି ଆଇସ୍କ୍ରିମି ଶକ୍ତି ଯୋଉଟା ମାନେ କୋନରୁ। ଆରେ ଏମତି ମେସିନୁ ବାହାର କରି ଦେବେନି ସାଙ୍ଗେ ସାଙ୍ଗେ। ହାଁ ବଢିଆ ଲାଗିଲା ଉଠେ ସଫଟ। ହାଁ ସେଟା ଖାଇଲି।
ଆଁ।
ଏ ଆଉ କଣ ଖାଇଲି। ଆଉ ଝାଲ ମୁଢି ଖାଇଲି ଝାଲ ମୁୁଣ୍ଡଟା ଖାଇଲି ଆଉ ଏତିକି ଆଉ।
ତମେ ଏତେ ଜିନିଷ ଖାଇଚ? ଆହୁରି ପୁଣି ପାର୍ସଲ୍ ଆଣଚ ସିଆକୁ ଖାଇ ଖାଇ ତ ତୁଜ ଏତେ ମୋଟା ହେଲାଣି ଆହୁରି ଏତେ ଖାଉଚୁ।
ହଉ ହଉ ପତଳା ହବା ଆଉ।
ଆଉ ମୁଁ ଦେକ ଏଇ ଟମାଟୋ ମାରିିବ ଏତେ ବତ।
ହଁ ହଁ। ଦୁଷ୍ଟ ତମେ ହୋଉଚ ଭାରି ଦୁଷ୍ଟାମୀ ଟା ହୁଁ। ଆଉ ଆଉ କୁହ? ଠିକ ତମ ବଦମ ଆଣ୍ଟି ଅଛନ୍ତି କି? ଆଣ୍ଟି ସେଇଠି ଅଛ ଣ୍ଟି ମୋ ତଣ୍ଟି କି ଟିକେ ତନେ ଟିକେ ବୁଲି ସେପଟ ଆଉ ହେଉ।
ହଁ ତମେ କେତେ କଥା କୋଉଥୁର ଯେ। ହଁ ତମେ କେତେ ଥର କଥା କରେଇଚ ମୁଁ ଜାନି।
ହଁ ଆଉ ଆଣ୍ଟି କଣ କରୁଚନ୍ତି? ଅଙ୍କଲ କଣ କରୁଚନ୍ତି?
ମମି ରୋଷେଇ କରୁଚି ଉପରେ, ବାବା ତ ଅଛନ୍ତିତ ଅ ଫିସରେ ଅଛନ୍ତି ଆଉ।
ତାଙ୍କର କେତେ ଘଣ୍ଟା ଡ଼ିୟୁଟି ବାର।
ନା ବାବାଙ୍କ ଯେତୋବେଳେ ଇଛା ସେତୋବେଳେ ତାଙ୍କର ଆସୁଚନ୍ତି ଯାଉଛନ୍ତି ଏମତି।
ରେ ଭାଇ ସେ କଣ ଅଛନ୍ତି? କର୍ପୋରେଟର କଣ ଅଛନ୍ତି?
କର୍ପୋରେଟ ଅଫିସରେ କଣ ଥିବେ ଆଉ। ସେଇଭଳିଆ କିଛି ହଁ ହଁ ସେଇଭଳିଆ।
ଆଉ ମନ ଇଚ୍ଛା ଯାଉଛନ୍ତି ମାନେ ସେ ନିହାତି ଗୋଟେ ଉପର ପୋଷ୍ଟରେ ଥିବେ।
ହଁ ସେମ ଅଙ୍କଲ ବି ବହୁତ
ଉଁ ଅଙ୍କଲ
ହଁ ଯୋଉ କର୍ପୁରଟ ର ଅଙ୍କଲ ବି ବହୁତ ଭଲ ବି। ସିଏ ମାନେ ଛାଡ଼ି ଦିଏ ଟିକି ଟିକେ ତମହ ତମ ତମ କଣ।
ରତ୍ନଙ୍କ ଅଙ୍କଲ ଟାକୁ।
ଆରେ ମୁଁ କର୍ପୋରେଟର ଅଙ୍କଲ ଙ୍କ କଥା କହିଲି।
ଓ ଆଛା ଆଚ୍ଛା।
ଆମେ ବୁଝିଲ ସେ କର୍ପୋରେଟଙ୍କର ଅଙ୍କଲ ବି ବହୁତ ଭଲ ମାନେ ଏମିତି ମତେ ନେଇକି ବସ୍ ଷ୍ଟାପ ରେ ଛାଡିବାକୁ ଥିବ ମତେ ଆଣିବାକୁ ଥିବ କି କଲ ଛାଡି ଦିଅନ୍ତି। କ ହଁ ଯାଅ ବୋଲି।
ମୋ ବସ ପାରିଲା ଗୋଟେ।
କର୍ପେରେଟର ଆରେ ମୁଁ ଏତେ ବାଲା ମୁଁ ଏତେ ବଡ଼କ ବିଶ୍ୱେ ସେ ଫାଷ୍ଟ। ଚେ ପୁଡୁଥିଲି ହେଲା ମାନେ ଏମତି ଡେଲି ସକାଳୁ ସକାଳ ଯଉ କ୍ଲାସ ହୁଏନି। ସେ ଚବିଶ ନମ୍ବର ବସ ରେ ଗୋଟେ ମାନେ କଣ୍ଡ ପଡ଼େ ହେଲା ସେ କଣ୍ଡକ୍ଟର ମାନେ ମୁଁ ଛ ତଉଛି ଯେତେ ଚ୍ଛା ମା ଚବିଶ ତମ ବସ ଯାଏ ଆସେ ଯେତେ ଥର ବସରେ ପଡିଥିବ ସେ ବସରେ ହେଲା ମୁଁ ସେ ପଇସା ନିଏନି। ହ
ମୁଁ ଖାଇଯିବି ଟୋକେଟା ଥିଲା କି?
ହଁ ଅ।
ଆ ସେଇ ଯା କହୁନୁ ଆଉ।
ପଇସା ଟୋଟାଲି ପଇସା ନିଏନି ମୁଁ କହିବି ନ ମୋର ଭାଇ ଟିକେଟ କରିଦବ ଆଉ ନା ଆଉ ପଇସା କଣ ହବ?
ଆା ଆଚ୍ଛା ଆଚ୍ଛା। ଅଚ୍ଛା ଆଚ୍ଛା ସେ କହସି ଚାହୁଁଥିଲା ଏଇ ଭାଇ ସେଟା ଭନରୁ ସନ୍ଧ୍ୟା ଆଡକୁ ପଳ।
ହଁ ହଁ ହଁ କିମିତି ଏବେ ତ ଆଉ ଦେଖା ହବନି।
ହାତ ତାରିଖା ସେ ଭାରି ଖୋଜୁଥିବ ନମ୍ବର ଫମ୍ବର ନେଇଆସିଥିବ।
ସିଆରେ ସିଏ ପୁରୀ ମଝିରେ ଦେଖା ହେଇଥିଲା ମୁଁ ଯୋଉ ବୟାନବେ ବର୍ଷ ସେପଟ ଯୋଉ ଯାଏ। ଆ ଧାଙ୍ଗଡି ଯୋଉ ଯାଏ ସେ ସେଇଠୁ ପୁଣି ସେ ବୟାନବେ ବସେଇ ଏରେ ଦେଖାାଇଥିଲା ମୁଁ କ ତମେ ଏଠି ଏଇ ବସ ଯାଉଛ ମୁଁ କହିଲିଁ ପରମେଶ୍ୱର ତ ଯାଉଛି। ସିଏ ଏଇଥିରେ ପଳଉଛି ଆଉ ନା ଆଚ୍ଛା ଆଚ୍ଛା। ସେଦିନ ବି ଫ୍ରି ରେ ଆଇଛି ମୁଁ ତ ଯାହା ହଉ ଏ ଡେ ଡେଲି ବୋଲି ମୁଁ ଫିରେ ଯାଆନ୍ତି।
ସବୁ ଠିକ୍ ରେ ଚାଲିଚି। ହୁଁ ବଢିଆ ଆଉ।
ଅ।
ଆଉ। ଆଉ କେବେ କେନ୍ଦ୍ରାପଡ଼ା ଆସୁନୁ ବୁଲି ଆସିବ।
ହଁ ନେଇକି ଯାଉନ ଡାକୁଥିଲୁ ମାନେ ସେତେ ସଜ ସରିଲା ପରେ ଡାକୁଚ।
ହଁ ମ ରଜ କଣ କେନ୍ଦ୍ରାପଡା କଣ ରଜ ପ୍ରସିଦ୍ଧ କେନ୍ଦ୍ରାପଡା ରେ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ।
କଣ କଣ ହଁ କେନ୍ଦ୍ରାପଡ଼ା ରେ ଲକ୍ଷ୍ମୀ ପୂଜା ହଁ ମୁଁ ତ ଦେଖିଛି। ତମେ କେଥରେ ମତେ ଦେଖା କରିଚ ମୁଁ ଜାଣିନି, ମୁଁ ତମରି ପାଇଁ ଖାସକରି ଯାଇଥିଲି କେନ୍ଦ୍ରାପଡା।
ସମୟ ହୁଏନି ମତେ। ମୁଁ ଏଇ କେତେବେଳେ ଯିବି କେତେଳେ ଆଙ୍କୁ ନେଇକି ଯା ତାଙ୍କୁ ନେଇକି ଯା ଏମିତି ଯିବି କେତେବେଳେ ସାଙ୍ଗ ସହିତ ଯିବି କେତେବେଳେ ଯାଇକି ମେଢ ପାଖରେ ରହିବାକୁ ପଡିବ। କ୍ଲବ ବାଲା ନହେଲେ ଆ କ୍ଲବ ପା କ୍ଲବ ପିଲା ନହେଲେ ଇଏ କରିବେ। ଆ ତୁ ତ ଇଏ ସିଏ କ୍ଲବ ଯାହାବି କ୍ଲବ୍ ପାଖେରେ ଗୋଟେ ରହିଆକୁ ପଡିବ।
ହଁ----ହଁ।
ସୁବିଧା ଅସୁବିଧା କଣ ଦରକାର ପଡିଲା କଣ ନାଇଁ ନାନାଙ୍କର କଣ ହେଲା କଣ ନାଇଁ ଏସବୁ ପାଇଁ କ୍ଲବ୍ ପାଖ୍ ପାଖେରେ ଜଣେ ରହିବାକୁ ପଡିବ, ତ ସମୟ ହିଁ ହୁଏନି।
ଆଚ୍ଛା ମତେ ଗୋଟେ କଥା କୁହ, ତମର ଯେତେଳେ ଲକ୍ଷ୍ମୀ ପୂଜା ହେଲା ଲକ୍ଷ୍ମୀ ପୂଜା ଫାଷ୍ଟେ ତମର ଥାନପତୀରେ ଫାଷ୍ଟ୍ ଉଠନ୍ତି ଲକ୍ଷ୍ମୀ।
ଥାନାପତି ହଁ। ନୂଆ ବସଷ୍ଟାଣ୍ଡ ଥାନାପତି। ସିଏ ନୂଆ ବସଷ୍ଟାଣ୍ଡ୍ ଥାନାପତି ଗୋଟେ ତାପରେ ଓଲଡ୍ ବସଷ୍ଟାଣ୍ଡ୍ ଥାନାପତି ଗୋଟେ।
ହଁ ଆ ଉଠନ୍ତି ଲକ୍ଷ୍ମୀ ଉଠନ୍ତି ସିଏ କଣ ଭୋଗ ହେଇସାରିଲା ପରେ ପୁଣି ଆସିକି ସେ ଜାଗାରେ ରୁହନ୍ତି ନା ସେଆଡେ ସେଆଡେ ଭସାଣି ହୁଏ?
ନା ନା ସିଆଡେ ସିଆଡେ ହୁଏ। ଭୋଗ ଖାଇକି ଯିବେ ଗଲାବେଳେ ବାଟେରେ ତାଙ୍କ୍ ତାଙ୍କର ଯିଏ ଘରେ ତାଙ୍କର ଯିଏ ଭୋଗ ଦବା ଚାହୁଁଥିବେ ସିଏ ବାଟେରେ ଭୋଗ ଦେଇଆଣେ ହଁ ତାଙ୍କୁ। ବାଟରେ ଭୋଗ ଦେବ। ମନେକର କା ଘରେ ମାନେକର ଯିବେ ସେ ବାଟ ଦେଇକି ମନେକର ଗଲେ ତ ତାଙ୍କ ଘରେ ବି ଭୋଗ ହୁଅନ୍ତି ତା ଘରେ ରେ ବି ଭୋଗ ହେବେ ସେ। ଘର ବାହାରେ ତାଙ୍କୁ ନେଇକି ଭୋଗ କରିବେ ଇଏ କରିବେ ହଁ।
ଆଚ୍ଛା ଆଚ୍ଛା। ହଁ ତମର ତ ଏତେ ସାରା ଲକ୍ଷ୍ମୀ ମୁଁ ବୋଧେ ପ୍ରାୟେ ତମର ଏତ୍ ଆ ରଥରକ ବୋଧେ ସତାବନଟା ନା କେତେଟା ପଡିଥିଲା ଲକ୍ଷ୍ମୀ।
ନା ନା ଆମର ଅଶୀଟା ସେଭେଣ୍ଟି ନାଇନ୍।
ସେଭେଣ୍ଟି ନାଇନ ଟା ପଡିଥିଲା ତମେ କୋଉ ଇଏରେ ଗୋଟେ ପାଇଥିଲ ବା ତମ ଇଏଟା କାକଟ ମଙ୍ଗଳା ପାଇଥିଲା।
ହଁ ହଁ ହଁ ହଁ ହଁ ଆମର ଚାନ୍ଦିମେଢ କାକଟ ମଙ୍ଗଳା ପାଇଥିଲା କାକଟ ମଙ୍ଗଳା ପାଇଚି ଗୋପରେ ଥିଲୀ ଗୋପ ପାଇଚି ସୁନ୍ଦର୍ ଜସ୍ ମାନେ ସୁନ୍ଦର ଲକ୍ଷ୍ମୀରେ ମାନେ ସାଜ ସୁନ୍ଦର ହଉନାହିଁ। କଣ ସେଟା ଗୋଟା ସେଟାକ ସେଟାକୁ ପାଆନ୍ତି, ଚାନ୍ଦି ମେଢରେ କାକଟ ମଙ୍ଗଳା ପାଇଚି ଆଉ ଆମର ଗେଟ୍ ରେ ପାଇଚି ବାସୁଳେଇ।
କଣ କଣ ଗେଟ୍ ରେ
ବାସୁଳେଇ।
ଗେ-ହଁ ହଁ ହଁ ଗୋଟେ ଗେଟ୍ ହେଇଥିଲା ଯୋଉ ଉ ୟେଲୋ କଲରର୍ ହ୍ଵାଇଟ୍ କଲର ଯୋ ସେଇଟା ଏନ୍ ଏଚ୍ ପାଖେ ଏନ୍ ଏଚ ନାଇଁ ସେ ରୋଡ ଉପ-ସାଇଡ୍ ରେ ଥିଲା।
ହଁ ମାନେ ମାନେ ମାନେ ଏନ୍ ଏଚ୍ ଭଳିଆ ଥିବ ଟୁ ଏଟ୍ ଟୁ ୱେ ଥିବ ତ। ଟୁ ୱେଟ୍ ଟୁ ୱେ ଥିବ ସେଇଟା ଗୁଲନଗର ସବୁଠୁ ବଡ ଗେଟ୍ ଗୋଟେ ବ୍ରିଜ ତଳୁକୁ ଖସିଲା ଏଳୁକୁ। ଗୁଲନଗର ସେଟା ସବୁଠୁ ବ-ବଡ ଗେଟ୍ ସବୁଠୁ ବଡ ଗେଟ୍ ସେଇଟା ହୁଏ।
ସେଇଟା ମସ୍ତ ହେଇଥେଲା।
ହୁଁ ସେଇଟା ସବୁବେଳେ ଭଲ ବଡ ଗେଟ୍ ଟା ହୁଏ ପୁରା ରୋଡ କଭର କରିଥିବ ପୁରା ଏପଟରୁ ସେପଟକୁ ପୁରା।
ହଁ ହଁ ସେଇଠି ଫଟୋ ଉଠେଇଥିଲି ଭାଉଜଙ୍କର ମୋର। ଭାଉଜ ମତେ ବ ପଚାରୁଛନ୍ତି ଆଉ ତମର କି ସାଙ୍ଗମାଙ୍ଗ ଡାକି ଦେଲନି ମୁଁ କହିଲି ମୋ ସାଙ୍ଗ ସେ ବିଜି ଅଛି। ମୁଁ କଣ କହିବି ମୋର ଯୋଉ ଭାଉଜଙ୍କର କି ଭାଉଜଙ୍କର ଯୋଉ ତାଙ୍କର କ ଭାଇ ତାଙ୍କ ଖୁଡିଙ୍କ ପୁଅ ଯିଏ ହଁ ଭାଉଜଙ୍କ ଭାଇ ସେ ମୋର ସେଇ ଭାଇ ଭାଇ ହିଁ ହବ ହେଲା। ସିଏ କହିଲା କି ସି ତମକୁ କୋଉଠି ଦେଖିଛି ବୋଲି। ହ ମାନେ ମୁଁ କହିଲା ଫାଷ୍ଟ କହିଲା ଏଇଟା ଇଏ ଦଳର ମୁଁ କହିଲି ଏ ମାନେ ଏଇ ମୋର ସାଙ୍ଗ ଟା ଅଛି ନା କିଏ ସେ ଫଟୋ ଦେଖାଅ ମୁ ଏ ଫଟୋ ଦେଖ ଡିପି ଟା ଦେଖେଇଲି ମୋତେ କହୁଛି ହଁ ମୁଁ ଦେଖିଛି ଆଙ୍କୁ ଆଉ ସେ ଠିଆ ହୁଅନ୍ତି ଏଠି ସବୁ ଆଁ
ଏ ତ ସାଙ୍ଗ
ନାଇଁ ମୁଁ ସାଙ୍ଗ ନାଇଁ ସେ ଭାଇ ଭଳି ଖୁୀଡିଙ୍କର ଯୋଉ କଣ ତାଙ୍କ ମୋ ଭାଉ ଜଙ୍କର ଭାଇ ପରା ସେ।
ଆଚ୍ଛା ଆଚ୍ଛା ତୋଠୁ ବଡ଼ ନା ସାନ ନା କଣ?
ସାନ ସେ ନବମରେ ପଡୁଛି ମୋ ଭାଇ ବୟସ।
ନବମ କୋଉ ଜାଗାର କୋଉ ପିଲା କୋଉ ଜାଗା?
ମ କଣ ସେଟା ମନକରପୁର
ମନକରପୁର ଟୋକା।
ହଁ
ମନକରପୁର ମୁଁ ଶହେ ଥର ଯାଏ, ମୋ ସାଙ୍ଗ ଗୁଡ଼ା ବିଭୂତି ଘର ପା ମନକରପୁର ବିଭୂତି ପ୍ରବାସ ସୁଇଁ ଯୋଉ ଘର ମନକରପୁର ବା। ମନକରପୁର ଉପରେ ହଉଛ କଣ ନାଁ କଣ ସେ ପିଲାର ମାନେ କଣ କୋଉ ସ୍କୁଲ ଶିଶୁ ମନ୍ଦିର?
ଆରୁ ହଁ ମୋତେ ଶିଶୁ ମନ୍ଦିରେ କି କଣ
କିଛି ଖାଉନି।
ନା ମୋ ଡୋଡ ଚିଲଉଛି ମୋ ଭାଇ ହତ
ହଁ
ମାରିଦେବି ଗୋଟେ ଗୋଇ ଠା ଚୁପ୍ ହେଇକି ବସିଲା। ହଁ ମନକରପୁର ତମେ ଆସଟି କ ତମେ ମନକରପୁର ଆସଟି
ହଁ ବା।
ସେଦିନ ମୁଁ ଡାକି ଦେଲେ ଆସିଲାନି କ ପାଇଁ?
ମନ ଖପ ମନଙ୍କପର ମୁଁ ଯାଏ ଯାଏ କିନ୍ତୁ ମୋର ଅଲଗା ଆଡ଼େ କାମ ରହିଲେ ଯାଇକି ମନ ମୁଁ ମେଢ଼ ନୁହଁ।
ହଁ
ମନକରପୁର ମୋ ମାନ ମୋ ବିଭୂତି ବି ମନକରପୁରରେ ହେଇଛି ତାଙ୍କ ଭାଗରେ ସେ ମନକରପୁରରେ ବିଅେ ଆମେ ଆସୁ ଗୋପ ନହେଲେ କାକଟ ମଙ୍ଗଳା ନହେଲେ ଆମର ଏଠି ଜୟଗୁରୁ।
ସ ସେ ଯୋଉରିଆସ ତମେ ଆସ ତ ତମ ସାଙ୍ଗ ଘରକୁ ଆସ ତ।
ହଁ ଯାଏ ଏକା ମୁ ବା ଯାଏ ବହୁତ ଘରକୁ ଯାଇ ଯାଏ କିନ୍ତୁ ଅଲଗା ଆଡ଼େ କାମ ରହିଲେ ନେଗେଟିଭ।
ହୁଁ ହୁଁ ତମେ କିନ୍ତୁ ସେଇଟା ଘରେ ହେଇଥାଅ ହଁ ଶିଶୁ ମନ୍ଦିର। ଉୁଁ ତାହଲେ ହଁ ମୁଁ ଦେଖିଛି ଏ ଭାଇଙ୍କୁ। ମୁଁ କହିଲି ଦେଖି ଆଉ ମୁଁ ଆଉ ଯେବେ ଦେଖିବୁ କହିବୁ ଦେବସ୍ମିତା ମୁଁ ଏମିତି କଥା କହିକି ଗୋଡ଼ରେ ଗୋଇଠା ମାରିଦବୁ।
ଓହୋ ଓହୋ ମନ ଏଟା ନାଁ କଣ?
ତା ନାଁ ମୁଁ ଜାଣିନି। ମାମା
ଆଉ ମାଙ୍କଡ଼ ପରି ତା ଘର ନାଁ ଆଚ୍ଛା।
ଯୋଉ ଘର ମନଙ୍କରପୁର ଏଥର କିଲ ଯଦି ଗଲି ଏଥର କି କି ଆର ବର୍ଷ
ଭାଉଜଙ୍କ ଘର ମାନେ ଭାଉଜ ସେଠି ମନ ଖୁସିରେ ରହୁନଥିଲେ।
ନା ନା ନା ମୋ ଭାଉଜଙ୍କ ଘର ମନ୍ ମନଙ୍କରପୁର ମାନେ ମୋ ଭାଉଜଙ୍କ ବାପ ଘର ମନଙ୍କରପୁର। ମୋ ଯୋଉ ବଡ଼ ପିଇସୀ ନାନୀ
ଆଚ୍ଛା ଆଚ୍ଛା ଭାଉଜଙ୍କ ବାପ ଘର ଫୋନ କରବୋ ହଁ ପିଇସୀ ଜାଣିଚି ହଁ।
ହଁ ପିୟୁସି ମୋ ବଡ଼ ପିୟୁସ୍ ହଁ ଭେରି ଗୁଡ଼୍।
ହୁଁ ମତେ ଜଣା ଅଛି।
କେଜାଣି ମାଉସୀ ମାଉସୀ ହଁ ଭେରି ଗୁ ହଉ ହ୍ୟାଲୋ। ହଁ କଣ ପଚାରୁଥିଲ। ରଜୋ କଣ କଣ ପଚାରୁଥିଲ? ହ୍ୟାଲୋ ହଁ କଣ ପଚାରୁଥିଲ?
କୋଉ କଥାଟା କଣ ପଚାରଥିଲି? ମୁଁ କହିଲି କୋଉଠି ଘର?
ମନହରପୁର ବା ମୋ ମୋ ନି ନିଜ ପିଇସୀନାନୀଙ୍କ ବୋହୂ ସା ମୋ ନିଜ ପିଇସୀନାନୀଙ୍କ ସେ ବୋହୂ ସାନ ବୋହୂ। ତାଙ୍କ ବାପ ଘର ସେ ଭାଉଜଙ୍କ ବାପଘର ହଉଚି କେନ୍ଦ୍ରାପଡାର ମଙ୍କରପୁର।
ଆସ ଆସ ମାନେ ହଁ ଯେ ମାନେ ମ ମନେ କର ଙ୍କୁ ଯଦି କୋଉ ଏରିଆ କଣ ଖୋଲା ଅଛି?